ହ୍ୟାଲୋ।
ହଁ ଆଉ ରୋଷେଇ ସରିଲାଣି?
ହଁ ରୋଷେଇ ସୋଇିଲାଣି ବା।
କଣ ରୋଷେଇ କରିଥିଲ?
ଆମ ଏଇ ମାଛ ତରକାରୀ ହେଇଛି। କଣ କହିଲ? ଆମ ମାଛ ତରକାରୀ ହେଇଛି ଚୁଙ୍ଗୁଡି ମାଛ ଭଜା ହେଇଛି ଭାତ ଆଉ।
କି ମାଛ ତରକାରୀ କରିଥିଲ?
ଏଇ କଣ୍ଟିଆ ମାଛ ବିକା ଆସିଥିଲା କଣ୍ଟିଆ ମାଛ ରହିଥିଲା ଚୁଙ୍ଗୁଡି ମାଛ ବି ରହିଥିଲା। ହଁ।
ବଡ କଣ୍ଟିଆ ଆଣିଥିଲା?
ହଁ ବା ବଡ ଆସିଥିଲା ଛୋଟ ବି ଆସିଥିଲା ଆମର ଛୋଟ କଣ୍ଟିଆ ବଗେଇ ଆସିବା ପାଇଁ ଛୋଟ ରଖିଲୁ। ତମର ଆଜି କଣ ରୋଷେଇ ହେଇଛି? ହଁ ନାଇଁ ସେ ଛୋଟ କଣ୍ଟିଆ ରଖିଥିଲୁ ଆଉ ବଡ ଥିଲା କିନ୍ତୁ ରଖିଥିଲୁ ଛୋଟ ରଖିଲୁ। ହୁଁ ତମର କଣ ରୋଷେଇ ହେଇଛି?
ତରକାରୀ କେମିତି କଲ?
କଣ୍ଟିଆ ମାଛ କଣ ସେଏ ତ ମାଛ ବାଛିକି ମାଛ ଭାତ ବା ବାଛିଲୁ ମାଛି ଧୋଇ ଆଣିଲୁ ତାପରେ ମସଲା ପିଆଜ, ରସୁଣ, ଜିରା, ସୋରିଷ। ବସିଲା ଗୋଟେ ହେଇକି
ହ ଆମ୍ବୁଲ ପକେଇବ ଟେଷ୍ଟ ଆଉ।
ହୁଁ ଆମ୍ବୁଲ ପଡିକି ହେଇଥିଲା ଆଉ
ହଁ ମାଛ ତ କଣ ଅଇକା ପ୍ରବଳ ଉଠୁଛନ୍ତି ଯୋଉ ବର୍ଷା ହେଇଯାଇଛି ବୁଡା।
ହୁଁ। ବର୍ଷାରେ ମାସଡୁ ଆମର ହଁ ବା ବୋଉ ଧରେଯେ ଆମର ଏଇଠି କାଇହି ଉଠୁନାହାନ୍ତି କୋଉଠୁ ଉଠୁଛନ୍ତି କିଏ ଧରିଛନ୍ତି ଆଉ
ହଁବା ଆ ସବୁଆଡେ ତ ଲୋକ ପୁରା ବିଲରେ ସତର ସ ବୁଡା ହେଇଛି ଜବର ମାଛ ଉଠୁଛନ୍ତି। ମିଆଉଁ।
ହୁଁ ବର୍ଷା ହଉଛି ଲଗାତର ଆଉ ପାଣି ବୁଡା ହେଇଯାଉଛି।
ହଁ।
ହୁଁ ଆଉ ତମର କଣ ରୋଷେଇ ହେଇଥିଲା ଆଜି?
ମୁଁ ସେଇ ଏକା ମାଛ ଯୋଉ ଉଠିଥିଲେ କଉ ମାଛ ଦିଇଟା ଆଣିଥିଲେ। ସେଇଆକୁ ତରକାରୀ କରିଥିଲି ଅ ଭାତ ତରକାରୀ ଅଛି ଖାଇବୁ ଆଉ।
ଓ ହ।
ଏ ଯୋଉ ଏବେ ଯୋଉ ଆସିଛି ଆମର ଯୋଉ ସୁଭଦ୍ରା ପଇସା ଯେଉଁମାନେ ପାଇଛନ୍ତି। ତାଙ୍କର ଗୋଟେ ହବ ମାନେ ଏଇଆ ଯେ ସେମାନେ ଗୋଟେ ଟ୍ରେନିଂ ନେବେ ସୁଭଦ୍ରା ପଇସା ପାଇଲେ ଗୋଟେ କଣ କରିବେ ଆଉ ତମେ ନବ ସେ ଇଏରେ। ସେ ଇଏରେ ଟ୍ରେନିଂ ନେବ ଯେ କୌଣସି ପାର୍ଲର ଅଛି ଟେଲରିଂ ଅଛି। ଏଗ୍ରିକଲ ଫାର୍ମରର ସବୁ ଅଛି ଦୁନିଆ ପ୍ର ବହୁତ ଦେଖେଇ।
ହଁ ସେଇଥିରେ ହଁ ନା ଦିଆ ହେଇଯିବା ଆମ ଦିଦି ବୋଇଲ ଯାହା ବି ତ ନାଁ ଦିଆହବ ତୁ କାହିଁ ମନା କରୁ ନା ଦେଇଛନ୍ତି ମୋର।
ହଁ ତମେ ଭଲ ନା ଭଲ ଟ୍ରେନିଂ ନେଇ ଆସ ପାର୍ଲରରେ ଯାଅ। ଆଜିକା ପାର୍ଲର ଉପର ତ ପୁରା ଇଏ ହଁ ହଁ ଫେଶନ୍ ଯୁଗ ଏବେ ତ ମେହେନ୍ଦୀ। ପାର୍ଲର ତ ପାର୍ଲର ବାଲାଙ୍କୁ ତ ଘରକୁ ନେଇ ଆସ ଆସନ୍ତୁ ଗୋଟେ ବାହାଘର ନିହାତି ନଅ ଦଶ ହଜାର ସେ ଗୋଟେ ରାତିରେ କଣ ରୋଜଗାର ତାଙ୍କର?
ହଁ ପାର୍ଲର କୋର୍ସ ଟା ଭଲ ନା ପାର୍ଲର ଯିବି ତା ହେଲେ।
ପାର୍ଲର କୋର୍ସ ଟା ସବୁଠୁ ବଢିଆ ହେଇଥା।
ହୁଁ। ସେ କୋଉଥିରେ ନାଁ ଦେଇଛନ୍ତି ଜାଣିନି କିନ୍ତୁ ନାଁ ଟା ଦେଇଛନ୍ତି ମୋର। କୋଉଥିରେ ଦେଲେ ଆଉ କେଜାଣି। ଶିଖିଲେ ଭଲ ଏ ଶିଖିବା ପାଇଁ କି ଟାଇମ୍ ଦରକାର୍ ଗୋଟେ ଶିଖିବା ପାଇଁ ତ କେତଳ କେତେଟା ରୁ କେତଟା କୋଉଠି ଶିଖିବ।
ହଁ କେଉଁଠି ତାଙ୍କ ଟ୍ରେନିଂ ସେଣ୍ଟରଟା କେଉଁଠି କରିବେ ଆଉ।
ହଁ।
ଟ୍ରେନିଂ ସେଣ୍ଟରଟା କେଉଁଠୁ ନେବେ ତମେ ପାର୍ଲର କଲେ ବା ଘରେ ବସିକିରି ପଇସା। ଘରେ ରହିଲେ ବି ପଇସା କୋଉଠି ନ କଲେ ବି କିଛି କାରଣ ହୁଁ ଆଛା ଯୋଉ ବିଭାଘର କଥା ହଉଛି ନଉଛନ୍ତି ଘରୁ ଆସିକି ନଉଛନ୍ତି ତମକୁ ଆଣି ଛାଡୁଛନ୍ତି ପୁରା ତ ଗୋଟେ ଇଏରେ ଦଶ ହଜାର ମାନେ ଇଏରେ ବହୁତ୍ ବହୁତ୍ ଲାଭ ପାର୍ଲର ରେ ହଉଛି ଏବେ।
ହଁ ବା।
ଆମେ ଟିକେ ଆଜି ଯାଇଥିଲୁ ବା ବୁଲିବା ପାଇଁ ଯାଇଥିଲୁ ଏଠିକି ଶିଶୁକନ୍ଧ ମଠ।
ହଁ।
ଏଇ ଯୋଉ ତ ବର୍ଷା ତମେ ଯାଇଛ କେବେ ଶିଶୁକନ୍ଧ ମଠ?
ଉ ହଁ ଯାଇଛି ବା ଯାଇଛି ଭଲ ଲାଗେ ସେ ଗଲେ ନା।
ହଁ ବଢ଼ିଆ ଲାଗେ ଭଲ ଜାଗାଟା ଏ ଥିଲା ଗଲୁ। ବୁଲି ଆସିଲୁ ଆ ସେ ତ ବଢିଆ ହେଇ ହଁ ଏଇ ଆମ ଗାଁ ରୁ ପାଞ୍ଚ ଛ ଜଣ ସ୍ତ୍ରୀ ଲୋକ।
ଅହୋ ଭଲ ଆଉ ଭଲ ଜାଗା ଟା।
ତାଙ୍କ ବି ଖାଇବା ସେଠି ଫି ତାଙ୍କର ଯୋଉ ଗୋଟାଏ ଭିତରେ ଘଣ୍ଟ ଛକ ହେଇ ଖାଇଲେ ସେ ଯୋଉ ଅଛି ଯିଏ ଯିବ ସିଏ ଖାଇବ ଅରୁଆ ଭାତ ଡାଲମା ଇ ହେଲା ହଁ ପ୍ରସାଦ ଗୋଟାଏ ଭିତରେ ତମକୁ ଯିବାକୁ ପହଞ୍ଚିବାକୁ ପଡ଼ିବ ଆଉ ତାଙ୍କର ଅ ସ୍ୱତନ୍ତ୍ର ଠିକ୍ ଗୋଟାଏ ବେଳକୁ ଘଣ୍ଟ ବଜେଇବେ ଘଣ୍ଟି ବାଜିଲା ହେଟୁ ଗୋଟେ ବଡ଼ ରୁମ୍ ରହିଛି ସେଇ ରୁମ୍ ଭିତରେ ଟ୍ରେନ୍ ଅଛି ଯେ ବହୁତ କଥା ହେଇଛି ତମେ ତମର ଯେତେ ଟ୍ରେ ନେ ନେଲ ସେଠୁ ସେଠି ବଢିଆ ରୋଷେଇ ହେଇଛି। ପ୍ରସାଦ ପାଇକି ଆସିଲି।
ହୁଁ ଭଲ ପ୍ଲେସ୍ ଟା।
ଯୋଉ ଚନ୍ଦନ ଏ ଯୋଉ ଆକୁ ଅଖି ଯେଟା ବେଳେ ଯୋଉ ହଇ ବା ବାପାଙ୍କର ଯୋଉ ଯଜ୍ଞ ଏ ଲୋ ବୋପା ଯୋଉ ଲୋକ ଏତେ ଲୋକ।
ତମେ ଯାଇଛ?
ହଁ ମୁଁ ଥରେ ଯାଇଥିଲି ଆଉ ଏ ଏଇ ଯାଇଥିଲୁ ସମସ୍ତେ ଏମତି ଗାଡି କରିକିରି ଆଉ। ଇ ଲୋ ବୋପା ଲୋ ଏ ଯଉ ଲୋକ।
ହଁ।
ଆଉ ତାଙ୍କର ଯୋଉ ପ୍ରସାଦ ସେବନ ଯୋଉ ହେଇଛି ଯୋଉଠି ଖାଇବା ପିଇବା ତ ଏତି ମାନେ ଅନ୍ନ ରନ୍ଧା ହେଇଥାଏ ଏମତି ଗଦା ହେଇଥାଏ ଏତେ ଲୋକ।
ହୁଁ ନା ମୁଁ ଜଜ୍ଞ ବେଳେ କେବେ ଯାଇନି।
ଯା ହନି ଚନ୍ଦରଞ୍ଜା ଯାତ୍ରା ଠାକୁର ଏ ଯୋଉ ଇଏରେ ଚାପ ଖେଳିବେ।
ସେଠି ସେଠି ବି ହୁଏ ନା?
ହଁ ଚାପ ଖେଳନ୍ତି ସେଠି ବି ବଢ଼ିଆ ହେଇଛି ମୁଁ ସେ ରାତିରେ ଥରେ ଯାଇ ଥିଲି ମୁ ଦେଖିପାରିଲିନି ଭଲ କିରି ରାତିରେ ସେଠି ଠାକୁ ଠା କୀର୍ତ୍ତନ ହଉଛି। ଏ ଯୋଉ ଛୋଟ ପିଲା ଯାଇକି ନାଚୁଛନ୍ତି ଦୁନିଆ ବହୁତ ପ୍ରକାର ଇଏ। ଓ ଆଶ୍ରମରେ ବାବାଙ୍କର ନିଜର ତ ମେଡିକାଲ ସ୍କୁଲ ସବୁ ତ କରିଛନ୍ତି ଆଉ ହଁ ତା ଭିତରକୁ ସବୁ ଯାଇ ଦେଖିଲୁ। ହଁ ସବୁ ଠାକୁରଙ୍କର ମୂର୍ତ୍ତି ସବୁଠୁ ମାନେ କଣ କଲେ ମାନେ ଆମ ବୃକ୍ଷରୁ ଠାକୁର।
ହୁଁ ସବୁଆଡେ ବୁଲିଲ ଭଲ ଆ କେତେ ବଡ ଏରିଆ ଟା?
ହଁ ମୁଁ ଏଇ ଦିନରେ ଆଜି ଯାଇଥିଲୁ ବଢିଆ ବୁଲିକିରି ଆସିଲୁ ଟିକେ ବଢିଆ ହେଇଛି। ସେ ଯେକୌଣସି ଗୋଟେ ବୃକ୍ଷ ସେଠି ଠାକୁର ସେଠି ଯେମିତି ଅଛନ୍ତି ସବୁଠି ପୂଜା ମାନେ ବୃକ୍ଷରୁ ଠାକୁର।
ଓହୋ।
ଯୋଉ ବଳିଆବାଙ୍କ ବାପା ମାଆଙ୍କ ମୂର୍ତ୍ତି ସିଟିି ରଖିଛନ୍ତି ବଳିଆ ବା ବାବାଙ୍କ ଦର୍ଶନ ନାହିଁ ବାବା ନାହାଁନ୍ତି। କୁଆଡେ ଯାଇଛନ୍ତି?
ବାବା ହଁ ତାଙ୍କର ସେ ଏଇଠି ରୁ ରହୁ ନାହାନ୍ତି କଣ? ଓହୋ ଦେଖିଛ କେବେ ବଳିଆ ଵାବାଙ୍କୁ?
ମୁଁ ଏମିତି ଦେଖିନି ମାନେ ସ୍ପଟ ଉପରେ ଦେଖିନି ଏମିତି ଟିଭିରେ। ଇଏରେ ଦେଖିଛିଁ ହଁ ଆ ଡାଇରେକ୍ଟ ଇଏରେ ଦେଖି
ହଁ।
ଜାଗାଟା ବଢିଆ ହେଇଛି ସବୁ ପ୍ରକାର ଫସଲ ବି ଲଗେଇ ଦେଇଛନ୍ତି ସବୁ ପ୍ରକାର ଫସଲ ଚାଷ ହେଇଛି ସେଠି।
କଣ କଣ ସବୁ ଫସଲ ହେଇଛି?
ଅଇଁଛା ଏବେ ସବୁ ଭେଣ୍ଡି ବର୍ଷା ଦିନ ଯେତିକି ଯାହା ସେ କରେ କରେ ସବୁ ଲଗେଇଛନ୍ତି ଆଉ ଗୋଟେ ପାର୍କଟା ଅଛି ସେ କରକୁ ପାର୍କଟା ଏତେ ସୁନ୍ଦର ହେଇଛି ସେ ପାର୍କ। ବିଭିନ୍ନ ପ୍ରକାର ବହୁତ ପ୍ରକାର ଫୁଲ ଗଛ। ଆଉ ସେ କନ୍ଦିକି ଗୋଟେ ଚଢେଇ ଇଏ ହେଇଛି ଏମତି ବସା ପଜ ପଞ୍ଜୁରୀ ଭଳିଆ। କରିଛନ୍ତି ବହୁତ ପ୍ରକାର ଚଢେଇ ଆସି ଅଛନ୍ତି।
ହଁ।
ଆଉ ଯୋଉ ମାନେ ବି ବୃଦ୍ଧାଶ୍ରମ ମାନେ ଇଏ ହଉଛନ୍ତି ବାବାଙ୍କ ଆଶ୍ରମରେ ଯାଇ ରହି ସେ ତାଙ୍କର ଖାଇବା ପିଆ।
ସ ସେ କଣ ଯିଏ ରହୁଛି? ମାଗେଣା ସେଠି ଖାଇବା ସେଠି ରହୁଛନ୍ତି?
ହୁଁ ହୁଁ ହୁଁ। କାମ ଯାହା ତାଙ୍କ ଭଲ ମନ୍ଦ ଆଶ୍ରମରେ କରୁଛନ୍ତି ଧର ମୋ ବାପ ପିଲାପିଲି ଲୋକ ପଚାରୁନାହାନ୍ତି କି ଇଏ କରୁନାହାନ୍ତି ସେ ସେମାନେ ଯାଇ ରହୁଛନ୍ତି ତ?
ହ ଭଲ ଆଉ ଆଜିକାଲି ତ ପୁଅ ମାନେ ପଚାର ବପା ଭାଇଙ୍କୁ ତୁମକୁ କ୍ଷୀର ମିଶେଇଲେ ଭଲ ହେଉଛନ୍ତି ଭଲ ଆଉ।
ଇଏ ପୁରା ଦେଖିବ ମାତା ହେଇଯାଇଛନ୍ତି ସବୁ ଏମିତି ଲଗେଇ ଦଉଛନ୍ତି? ଚନ୍ଦନ ସବୁ ଲଗେଇକିରି ଧଳା ଶାଢ଼ୀ ପିନ୍ଧିକିରି ସିଏ ତାଙ୍କର କୋଉଦିନୁ ସେ ସେତେବେଳେ ମାଉସୀ ଯାଇ ଭେଟିଲୁ ସେ କହିଲେ ମୁଁ ଆଉ ଘରକୁ ଯାଇନି ମୋ ପୁଅ ବୋହୁ ମଝିରେ ମଝିରେ କଁ ମତେ ଦେଖାଉନି। ଆମେ ଏଇଠି ରହିଗଲ ଉଁ ମତେ ଆମକୁ ଭଲ ଲାଗିଲାଁଇ।
ହଁ ବର୍ଷା ହଉ ନଥିଲା ଆଜି ଯାଇଥିଲ।
ବର୍ଷା ଛାଡି ଯାଇଥିଲା ଟିକେ ଆଜି କଣ। ଚାଲୁନୁ କୁଆଡେ ଯିବା ବୁଲି ଆସି ଆଉ।
ଅ ହ।
ହଁ ମୁଁ ତ ରାତିରେ ଯଥା ଦେଖି ଦେଖିଲି ଦେଖିଥିଲି ଭଲକିରି ରାତିରେ ଏ ତେ ବହୁତ ଲୋକ। ତାଙ୍କ ସେଠି ତ ସବୁ ହଂସ ବତକ ଗାଈ ରଖିଛନ୍ତି। ଆଉ ଲୋକ ବହୁତ ଲୋକ ସେଠି ମାନେ। ସେଠି କାମ କରିବାକୁ ଯେ ଝା ଯୋଉ ଯିଏ ଯୋଉ କୌଣସି କାମରେ ଇଏ ହେଇଯାଇ ଛନ୍ତି ସେ ତାଙ୍କର ଗୁହାଳ କାମ କରିବା ପାଇଁ ଅଲଗା ଲୋକ। ତାଙ୍କର ପାର୍କ ପାଇଁ ବି ସେମାନେ ଫୁଲ ଯୋଉ ଗୋଟେ ଘାସ ଗଛ ବାଛୁଛନ୍ତି ବ ଫୁଲ ଗଛ ମାନେ ମାଟି ଇଏ ଦିଏ ଇଏ ସବୁ ପ୍ରକାର ର।
ହୁଁ ଭଲ ଯିଏ ପାଖାପାଖି ଲୋକ ପାଖାପାଖି ଲୋକ ସବୁ ସେ ରହି ଯାଉଥିବେ ଆଉ।
ଏ ଯୋଉ ବୁଢା ବୁଢ଼ୀ ସବୁ ଯାଇକିରି ଘର ଯୋଉ ଛାଡିକି ଯୋଉ ରହୁଛନ୍ତି ପୁଅମାନେ। ପଚାରୁନାନ୍ତି ସେମାନେ ତାଙ୍କର ଯାଇକିରି ଫସଲ ଫସଲ ଉପରେ କାମଧନ୍ଦା ପରିଷ୍କାର।
ହଁ ହଁ।
ମେଣ୍ଢା ବି କେଉଁଠି ନାହାଁନ୍ତି ସିଠି ବି ମେଣ୍ଢା ଅଛନ୍ତି।
ସେ ସବୁ ର ରଖିଛନ୍ତି ଆଉ।
ହୁଁ ସ୍କୁଲ ବି ଅଛି ବାବାଙ୍କର। ସ୍କୁଲ ଅଛି ଗାଡି ଅଛି ପିଲାଙ୍କୁ ଆଣୁଛି ଛାଡୁଛି।
ମାନେ ସିଏ ଗୋଟେ ସ୍କୁଲ୍ ଖୋଲିଛନ୍ତି।
ହଁ ତାଙ୍କର। ବାବାଙ୍କ ଇଏରେ ଗୋଟେ ସ୍କୁଲ ବି ଖୋଲା ହେଇଛି ମେଡ଼ିକାଲ ବି ଅଛି ମେଡ଼ିସିନ ସିଠି ମିଳୁଛି।
ଅ ହ ବାବା ସବୁ କରିଛନ୍ତି ଆଉ। ଛୁଆଙ୍କ ପାଇଁକି ହୁଁ ଛୁଆଙ୍କ ପାଇଁକି ସ୍କୁଲ। ମେଡିକାଲ ଉ‌ ସବୁ ଆଉ ଭଲ। ବୁଦ୍ଧ୍ରା ବୁଦ୍ଧା ଶ୍ରମ।
ହଁ ବୁଦ୍ଧା ଶ୍ରମ ବା ଦି ତିନି ତଲା ଘର ସେ ତାଙ୍କର ଯେଝାର ଜେଝା ଆସି କି ସବୁ ରହିଯାଇଛନ୍ତି ଧଳା ଶାଢୀ ପିନ୍ଧୁଛନ୍ତି ଅଁ କାମ ଧନ୍ଦା। ସେ ଭଲ ମନ୍ଦ କରିଛନ୍ତି ଠିକ୍ ଖାଇବା ବେଳ ଯୋଉ ଗୋଟା ବେଳକୁ। ଯାଉଛନ୍ତି ସେଠି ଖାଉଛନ୍ତି ରାତ୍ ‌ରହିଲା ଆଉ।
ଭଲ ବୃଦ୍ଧାଶ୍ରମ କରିଛନ୍ତି ଭଲ ଆଉ ପ୍ରାୟତ ପୁଅ ବୋହୁ ପ ପଚାରୁ ନାହାନ୍ତି ବାପା ମା ଙ୍କୁ ଯିଏ ଯିଏ।
ହଁ ଆଜିକାଲି ତ କେହି ଯାଉ। ଟିକେ ମିଡିୟମ ଯିଏ ମିଡିଅ ମିଡିଲି ସାଇଜ ର ଲୋକ। ସିଏ ଟିକେ କମ୍ ପଚାରୁଛନ୍ତି ଯୋଉମାନେ ବେଶୀ। ଇଏ ସିଏ ତାଙ୍କ ଚାକିରି ଯୋଉ ମାନେ ରହିକି ସେ କହୁଛନ୍ତି ଆମର ସମୟ ନାହିଁ ବାପା ମାଙ୍କ କଥା।
ହୁଁ ଭଲ ସେ ଖୋଲିଛନ୍ତି ବାବାଙ୍କ ଯୋଗରୁ। ଲୋକମାନେ କିଛି ସାହାଯ୍ୟ ପାଉଛନ୍ତି ଆଉ।
ହଁ ବା ଦିପ କାଳେ ଦେଖ ଦେଖିବ ସେ ଜାଗା ବଢିଆ ଏତେ ସୁନ୍ଦର ହେଇଛି ମୁଁ ଜମା ଦେଖିିନଥିଲି ବଢିଆ ହେଇଛି। ପୋଖରି ଚାରି କର ଏଇ ସିମେଣ୍ଟେ ଚେୟାର ସବୁ ପଡିଚି ବସିବା ପାଇଁ ଯୋଉଠି ତ ଠାକୁର ଯୋଉଠି ଗଛ ସେଠି ପୂଜା ହେଉଚନ୍ତି।
ହଁ ଭଲ ହେଇ ଆଉ।
ଯୋଉଠି ଗଛ ବଡ ଯୋଉ ଜାଗାର। ପୁରା ବଡ ଜାଗା ଟା।
ହ ଅ।
ଆମେ ଯାଇଥିନୁ ସେଠୁ ପ୍ରସାଦ ଆମେ ବୁଲାବୁଲି କଲୁ ଠିକ୍ ଗୋଟା ବେଳକୁ ଯାଇକିରି ପ୍ରସାଦ ସେବନ କରିକି ରି ଆଇଲୁ ଆଉ।
ହଁ ହଁ ଭଲ ଆଉ।
ସବୁ ପରିବା ପତିଥିବ ଭାବୁଚି ସବୁ ପରିବା। ଓଉ ଗଛ ଅଛି ଓଉଏବେ ଏଡିକି ଏଡିକି କଷି ପ୍ରାୟ ହେଇଗଲା ଓଉ।
ଓଉ ବେଳେ ଓଉ ଖଟା ହେଉଥୁବ ଆଉ।
ହୁଁ ଆମ୍ବ ଗଛରେ ଆମ୍ବ ବିଅ ଏ ପର୍ଯ୍ୟନ୍ତ ଆମ୍ବ ବି ଅଛି।
ଏଇନା ସବୁ ଆମ୍ବ ଖଟା ତ ଯାହା ହଉଥିବ ଏଇନା ଆମ୍ବ ଖଟା ହଉଥିବ। ଓଉ ହେଲେ ଓ ଉଖଟା ହଉଥିବ ସେତେବେଳେ ଆଉ।
ହୁଁ ହୁଁ ହୁଁ।
ହୋଁ ପୋଖରୀରେ କଣ ମାଛ ଫାଛ ଛଡାହେଇଛନ୍ତି?
ପୋଖରୀର ଭିତରେ ପା ଠାକୁର ଅଛନ୍ତି। ମାଛ କଥା ହଁ ମାଛ ଧୋଇବା ଗଲାକୁ ମାଛ ଖେଳୁଛନ୍ତି। ଠାକୁରଙ୍କ ଗୋଟେ ମନ୍ଦିର ପୋଖରୀ।
ହଁ ସେ ମାଛ ତ ଧରୁ ନଥିବେ ଏମିତି?
ହଁ ହଁ ହଁ ହଁ ପୋଖରୀ ମଝିରେ ଗୋଟେ ମନ୍ଦିର ହେଇଚି। ଚାପ ଖେଳନ୍ତି ଠାକୁର ହେଇଠି ଚାପ ଖେଳନ୍ତି ତା ଚାରିକାତି ପୁରା ସବୁ ପକ୍କାରେ କରିଦେଇଚନ୍ତି। ପକ୍କାରେ କରିଦେଇଚନ୍ତି ବାଡ଼ା ବୁଲେଇ ଦେଇଚନ୍ତି ସବୁ ବିଭିନ୍ନ ପ୍ରକାର ଫୁଲ ଗ
ହୁଁ।
ଆଉ ଏପ ଚାରି କତି ଚେୟାର ପକେଇ ଦେଇଚନ୍ତି ଧର